ହାଲୋ।
ଅହ କଣ କରହୁଚନ୍ତି?
କିଛି ନାହିଁ ମାନେ ଏବେ ରେଷ୍ଟ୍ ନୋଉଚନ୍ତି କ୍ଲାସ୍ ସାରିକି ଆସିକି ଆଉ।
ଉହୁଁ।
ଆପଣ କଣ କରୁଥିଲେ?
କିଛି ନାହିଁ ବାରିଆଡେ ଆସିଥିଲି ଲୁଗାପଟା ନବା ପାଇଁ ଆଉ।
ଖାଇ ସାରଲେଣି?
ହଁ ଖାଇ ସାରିଲିଣି।
କଣ ଖାଇଥିଲେ ଆଜି?
ଆଜି ଭାତ ହେଇଥିଲା ଡାଲମା ହେଇଥିଲା। ତାପରେ ଚିଙ୍ଗୁଡ଼ି ମାଛ ବେଶର ହେଇଥିଲା। ଆଉ ମୁଁ ତ ମଟନ ଖାଏନି ତ ଘର ଲୋକଙ୍କ ପାଇଁ ମଟନ୍ ହେଇଥିଲା ଆଉ। କଣ କହିଲେ? ଆପଣଙ୍କ ଭଏସ୍‌ ଆସୁନି।
ଖାନ୍ତିିନି।
ନାଇଁ ମ ଖାଇଲେ ଦେହ ହାତ ଟିକେ ଫଳିଯାଏ ଏଲାର୍ଜି ଟାଇପ ର ଆଉ।
କୌ ଆପଲ? ମଟନ ରେ ଆଲର୍ଜି ଅଛି।
ହଁ।
ଆଉ କଣ ଚିଙ୍ଗୁଡ଼ି ଆପଣ ଖାଆନ୍ତି?
କଣ କହିଲେ?
ଚିଙ୍ଗୁଡି ଖାଆନ୍ତି ଆପଣ?
ହଁ ଚିଙ୍ଗୁଡ଼ି ଖାଏ କାଇଁ ଆପଣ ଖାଆନ୍ତିନି?
ଟେଷ୍ଟ ମତେ ଭଲ ଲାଗେନି।
ଆଚ୍ଛା।
ମତେ ମ ମତେ ଚିଙ୍ଗୁଡି ମାଛ ଏଇଟା ବେଶୀ ପଷନ୍ଧ।
ଆ ଆପଣଙ୍କ ଘର ଟା କୋଉଠି?
ଆମେ ଯାଜପୁର ଆପଣଙ୍କର?
ଆମର ଯାଜପୁର କହିଲେ ଚଳେ ଯାଜପୁର କେଉଁଝର ମଝାମଝିରେ ଆଉ। କିନ୍ତୁ ଆଉ ଆମେ ଯାଜପୁର ଡିଷ୍ଟ୍ରିକ୍ଟରେ ଯାଉଚୁ ଆଉ।
ମାନେ ବଡରରେ ଅଛନ୍ତି ଆଉ।
ହଁ ଯାଜପୁର କଉ ଜାଗା?
ଯାଜପୁର ରୋଡ।
ହାଁ।
ଯାଜପୁର ରୋଡ଼।
ହଁ।
ଯାଜପୁର ରୋଡ଼ ଦଳା ଛକ।
ହଁଁ ଦଳା।
ଆପଣ କଣ ମ୍ୟାରେଡ୍‌?
ନାଇଁ ନାଇଁ ମୁଁ ଅନମ୍ୟାରେଡ୍।
ଅନ୍ନେ ଦେ ମାନେ ଆପଣ ଏବେ ଘରେ ଅଛନ୍ତି?
ହଁ ମୁଁ ଗ୍ରାଜୁଏସନ୍ ୱାନ୍ ଇୟର ତବ କମ୍ପ୍ଲିଟ୍ କରିକି ଏବେ ଅନଲାଇନ୍ କୋଚିଂ ନଉଚି ଆଉ।
ଆଜ୍ଞା।
ମୁଁ କହିଲି କି ମୁଁ ଗ୍ରାଜୁଏସନ୍ ୱାନ୍ ଇୟର ହେବ କମ୍ପ୍ଲିଟ୍ କରିସାରି ଏବେ ଘରେ ରହି ଅନଲାଇନ୍ କୋ ଚିଙ୍ଗ ନଉଚି ଆଉ।
ଅନ ଲାଇନ ଆପଣ କୋଚିଙ୍ଗି ନଉଛନ୍ତି ଆପଣଙ୍କର କଣ ଅନର୍ସ ଥିଲା ମାନେ ଗ୍ରାଜୁଏସନ ରେ?
ଇଂଲିଶ ଥିଲା।
ଇଂଗିଲିଶି ଅର୍ନସ ଆଛା। ଆପଣ ବିଏନ୍ କଲେଜ ରେ ପଢୁଥିଲେ ନା କୋଠି ପଢ଼ିଥିଲେ।
ନାଇଁ ମୁଁ ମୁଁ ଏପଟେ ଆମ ବରପଦା ଜାଣିଥିବେ ସାଇଙ୍କୁଳ।
ହଁ ହଁ ବର୍
ହଁ ତ ସେଇଠି ପଢୁ
ହ ମାନେ ଏଇ ରିସେଣ୍ଟଲି ଏଇ ଇୟର ଆପଣଙ୍କର ସରିଛି।
ନାଇଁ ନାଇଁ ଦୁଇ ହଜାର ପଚିଶ ରେ ସ
ଓ ଦୁଇ ହଜାର ପଚିଶ ତାହେଲେ ଆପଣ ମୋ ବ୍ୟାଚ।
ଆପଣଙ୍କର ଏଇ ଦୁଇ ହଜାର ପଚିଶ ସରି ଥିଲା କି?
ଆଜ୍ଞା ମୋର ଏଇ ମାନେ ଏଇ ପ୍ରିଭିଅସ ଇୟର ହିଁ ମୋର ସରିଛି ଗ୍ରାଜୁଏସନ।
ଆଚ୍ଛା। ଆପଣ ପଢ଼ୁଥିଲେ ବୋଧେ ଓମେନ୍ସ ରେ?
ନାଇଁ ମୁଁ ଭି ଏମ ରେ ପଢିଥିଲି।
ଆଚ୍ଛା କୋଉ ଅନର୍ସ ଥିଲା?
ମୋର ଫିଜିକ୍ସ ଅନର୍ସ ଥିଲା। ଆଉ ଆପଣ ଏବେ ମୁଁ ସିଟି କରୁଛି।
ଆଚ୍ଛା।
ମାନେ ଆପରେ କମ୍ପେଟିଟିଭ୍ ଦେଇଥିଲେ ସେଠି ବାଜିଗଲା ତ ଆଉ କୌଣସି କମ୍ପେଟିଟିଭ୍ ମୋର ବାଜି ନଥିଲା। ତ ଘରେ କହିଲେ କି ଯେ ତୁ ଏବେ କରିଦେ ଗୋଟେ ଇୟର କାହିଁକି ୱେଷ୍ଟ କରିବୁ।
ହଁ।
ପିଜି ବି ମୁଁ ଦେଇଥିଲି ବଟ୍ ପିଜି ମୋର ବାଜିଲାନି।
ଆଚ୍ଛା। ହଁ ଚାହିଁଲେ ବି ସିଟି ହେଇଗଲା ପରେ ବି ଚାହିଁଲେ ବି ପିଜି କରିପାରିବେ।
ହଁ ସେଟା ଡିଷ୍ଟାନ୍ସ ରେ ହେଇପାରିବ ବୋଲି କହିଲେ ତ ଗୋଟେ ଇୟର କାହିଁକି ୱେଷ୍ଟ କରିବୁ ତ ଏମିତିରେ ଯଦି କରିପାରିବୁ ମାନେ ଡିଷ୍ଟାନ୍ସ ଦେବୁ।
ହଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ସବୁ ଭଲ।
ଏବେ ମୁଁ କୋରାପୁଟ ଡିଷ୍ଟ୍ରିକ୍ଟରେ ଆସିକି ରହିଛି।
କୋରାପୋର୍ଟରେ ହଁ ମୁଁ ଘରେ ଅଛି।
ଓ ଆପଣ ମାନେ ପ୍ରିପେୟାର ହଉଛନ୍ତି କଣ ପି ଜି ଫିଜି ଦେବେ ନା?
ନାଇଁ ନାଇଁ ପିଜି ଫିଜି ନାହିଁ ଡିଫରେନ୍ସ ଲାଇନ୍ ପାଇଁ କୋଚିଙ୍ଗ ନଉଛି ଆଉ।
ଓ ଡିଫେନ୍ସ ଲାଇନି।
ଆଜ୍ଞା।
ଓହୋ ଆପଣ ମାନେ ଅ ଅନଲାଇନି କୋଚିଙ୍ଗ ନଉ ଥିବେ ଅନଲାଇନ ବ୍ୟାଚ ପାଇଁ କି।
ହଁ ଅଲଲାଇନ୍ ନଉଛି।
ଆ ଆଉ କେମିତି କଣ ଆପଣଙ୍କ ଘରେ? ଭଲ ଅଛନ୍ତି ସମସ୍ତେ।
ହଁ ଘରେ ସବୁ ଭଲ।
ହ ଆପଣଙ୍କୁ ରୋଷେଇ ଆସିଛି?
ହଁ ଆସେ।
ମାନେ କେବେ କେମିତି କରିଛନ୍ତି ନା କେବେ କରିନାହାନ୍ତି ରୋଷେଇ?
ନାଇଁ ନାଇଁ ମୁଁ କରେ ରୋଷେଇ କରେ। ପାଠ ପଢା ସହିତ ଘର କାମ ବି କରେ ସବୁଥିରୁ ଟିକେ ଟିକେ। ତ ରୋଷେଇ ଆସେ କରିଦିଏ।
ମାନେ କୋଉ ରୋଷେଇ ଆପଣଙ୍କୁ ଭଲ ଆସେ କୋଉ ଗୋଟେ ଆଇଟମ?
ସବୁ ତ କୁହନ୍ତି କି ହଁ ସବୁ ଆଉ ଭଲ କରେ ବୋଲି ବେଶି ଉଁ ବିରିୟାନୀ। ଆଉ ଚିକେନ୍ କଷା ଏଇଟା ମାନେ ଟିକେ ଆଇଁଷ ଉପରେ ଟିକେ ଯୋଉରା ସେଇଟା ଟିକେ ବେଶୀ ଭଲ ହୁଏ ଆଉ।
ମତେ କହିପାରିବେ ମାନେ ବିରିୟାନୀ କେମିତି ବନଉଛନ୍ତି କହିପାରିବେ।
କିଛି ନାଇଁ ବହୁତ୍ ସହଜ ବିରିୟାନି। ବହୁତ୍ ଇଜି ରେସିପି ହେଉଚି ବିରିୟାନୀ।
ମାନେ ମତେ ମାନେ ନନ୍ ଭେଜ୍ ବିରିୟାନୀ କେମିତି ବନାନ୍ତି ମତେ ଟିକେ କହିପାରିବେ?
ହଁ କିଛି ଅସୁବିଧା ନାହିଁ। ନର୍ମାଲେ ରାଇସ୍ ଆମେ ଯେମିତି ଭାତ ନର୍ମାଲି ବସଉଛନ୍ତି ସେମିତି ଭାତଟାକୁ ବସେଇବେ କିନ୍ତୁ ସେଥିରେ କଣ ଆମେ କିଛି ପକାନ୍ତିନି ନର୍ମାଲ୍ ଭାତରେ। କିନ୍ତୁ ଏଇ ଯୋଉ ଭାତଟା ବସିବ ସେଟାରେ ଆମର ଟିକେ ଅଏଲ୍ ପଡ଼ିବ ଚାଉଳ ପଡ଼ିବା ପୂର୍ବରୁ ଟିକେ ଅଏଲ୍ ପଡ଼ିବ ତାସହିତ ଗୋଟା ମସଲା ଯେତିକି ସବୁ ପଡ଼ିବ ଉଁ ଯେମିତିକି ଗୁଜୁରାତି ଲବଙ୍ଗ ଡାଲଚିନି ଏମିତି ଅନ୍ୟାନ୍ୟ ଗୋଟା ମସଲା ସ ତ ପଡ଼ିବ ତ ଭାତ ଟା ହଣ୍ଡ୍ରେଡ଼ ପରସେଣ୍ଟ କରିବେନି ନାଇଣ୍ଟି ପରସେଣ୍ଟ କରିକି କାଢ଼ିଦେବେ। ଆଉ ଚିକେନ୍ ଯେମିତି ନ ରୋଷେଇ ଆମର ଘ ରେ କରନ୍ତି ଚିକେନ୍ ତରକାରୀ ପାଇଁ ସେମିତି ତରକାରୀ କରିବେ। କରିସାରିଲା ପରେ ତାକୁ କାଢିକିନା ଆପଣ ନର୍ମାଲି ଯଦି ବିରିୟାନି କରିବା
ପକାନ୍ତିତ ବିରିୟାନୀ ରେ?
ହଁ ଅଣ୍ଡା ପ ପକାଯାଏ।
ଅଣ୍ଡା କେମିତି ମାନେ ଖାଲି ଭାଜି ଖାଲି ସିଝେଇକି ପକେଇ ଦିଅନ୍ତି?
ନାଇଁ ନାଇଁ ଆମେ ଅଣ୍ଡା ମେରିନେଟ୍ କରିଦେଇଥାଉ ଚିକେନ୍ ଯୋଉ ଥାଏ ଚିକେନଲେଶ୍ ତ ମସଲା ପକେଇକି ମେରିନେଟ୍ କରିକି ରଖିଦେଇଥାଉ। ତ ସେଥିରେ ଗୋଟା ଅଣ୍ଡା ଭାଙ୍ଗିକି ପକେଇ ଦେଇଥାଉ କଞ୍ଚା ଅଣ୍ଡା ଆଉ ଖାଇବା ପାଇଁ ନର୍ମାଲି ସିଜା ଅଣ୍ଡା ଦେଇଥାଉ।
ଓହୋ ଏମିତି କରନ୍ତିକି?
ହଁ।
ହୁଁ।
ଯଦି ଦମ୍ ଲଗେଇବି ଦମ୍ ବିରିୟାନୀ ବନେଇବାର ଥିବତ ଅଁ ହାଲକା ତରକାରୀ ଯୋଉଁ ଚିକେନେଟା ଆମର କରିଥିବେ ତ ସେଇ ଚିକେନ୍ ହାଲକା ରାଇସ୍ ଅଳ୍ପ ଏମିତି ଯେମିତି ଆମର ଦେଖିଥିବେ ପ୍ଲେଟ୍ ଗୋଟେ ସଜାନ୍ତି। ଠିକ୍ ସେମିତି ସଜେଇକି ଉପରେ ଭଜା ପିଆଜ ଧନିଆ ପତ୍ର ସବୁ ଦେଇକିନା ଦମ୍ ବସେଇଦେବେ
ସେ ଯୋଉ ଅଟାରେ ଯୋଉ ଚାରିପଟେ ଦିଅନ୍ତିତ?
ହଁ ହଁ। ଅଟା କିଏ ଦିଅନ୍ତି କିଏ ତାପରେ କିଛି ଟିକେ ଓଜିନିଆ ଜିନିଷବି ରଖିଦିଅନ୍ତି ଆଉ।
ମାନେ ସେଟା ପୁରା ବାମ୍ପଟା ତାଭିତରେ ରହିବ?
ହଁ।
ତ ସେଟାକୁ ଦମ୍ ବିରିୟାନୀ କୁହନ୍ତି ନାମୁଁ ଖାଇଛି କିନ୍ତୁ ମୁଁ ଜାଣିନି କେମିତି କଣ ତିଆରି ହୁଏ।
ହଁ।
ଆଉ କଣ ଆସେ ଆପଣଙ୍କୁ?
ସବୁତ ରୋଷେଇ ଜାଣେ କୋଉଟା ଜାଣିବେ କହୁନାହାନ୍ତି ସେଇଟା କହିବି।
ଆଉ ମାନେ ସାଧାର କଣ ଆଇଟମ୍ ଆପଣଙ୍କୁ ଆସିବ କଉନାହାନ୍ତି ସାଧାର?
ମାନେ ମାନେ ଭେଜର୍?
ଭେଜର୍ ସବୁ କରିପାରେ ଡ଼ାଲମା ମିକ୍ସ୍ ଭେଜ୍ ଆଉ ପନିପରିବା ଆ ସବୁ ନେଇକି ଯାହା କହିଲେ ବନେଇଦିଏ ଆଉ।
ମାନେ କେମିତି ସପୋଜ୍ ଆମେ ଏ ଯୋଉ ପନିରର କଣ ରେସିପି ଜାଣିଚନ୍ତି ମାନେ ପନିରର?
ପନିରର ତ ପାଳଙ୍ଗ ପନିରଟା ମୁଁ ବୋହୁତ ଭଲ ବନାଏ।
ଆପଣ ବନେଇ ପାରନ୍ତି?
ହଁ।
ଅଁ ପନିରର ଯେମିତି କି ଉଁ କଣ ଗୋଟେ ରେସିପି ଆଉ ନୁହେଁ ପନିର ଟିକା ଆପଣଙ୍କୁ ଆସଚି?
ହଁ ପନିର ଟିକା ତ କେବେ ଘରେ ବନେଇ
କିନ୍ତୁ ଟ୍ରାଏ କରିବି ଆଉ କେବେ ବନେଇନି। ଯେତୋଳ ଯିଏ ଖା ଖାଇବା କଥା ବାହାରୁ ଖାଇଦିଅନ୍ତି ନା ତ ଘରେ ବି ଏତେ ପ୍ରାୟ ଟାଇମ୍ ରୋଷେଇ ହୁଏନି। ଆଉ ନର୍ମାଲ ଯେତେବେଳେ ଉଁ କଜିନମାନେ ଆସନ୍ତି ତ ସେତେବେଳେ ଟିକେ ଯାହା ଘରେ ବନାହୁଏ ଆଉ।
ହୁଁ ମସରୁମ ଭଲ ଲାଗେନା ନା ଖାଆନ୍ତିନି?
ହଁ ହଁ ମସରୁମ କାହାକୁ ପସନ୍ଦ ନୁହଁ।
ମସରୁମ ପନିର ଏଇ ଦିଟା ତ ଭେଜିଟେରିଆନ ମାନେ ମେନଲି ଖଆନ୍ତି।
ହଁ ନାଇଁ ମୁଁ ପନିର ଖାଏନି କିନ୍ତୁ ମସରୁମ ଖାଏ। ଖାଏ।
ଆଉ ଆପଣଙ୍କ ଦେହ ଭଲ ଅଛି ନା?
ହଁ ଟିକେ ଥଣ୍ଡା ଧରଦେଇଚି। ପାଗ ବି ଚେଞ୍ଜ ହୋଉଚି ନା ତ ଥଣ୍ଡା ଟିକେ ଧରିଦେଇଚି।
ହୁଁ। ହୋଉ ହୋଉ ଆମେ ରାତିରେ ନହେଲେ କଥା ହେବା ଆଉ ଆପଣ ମତେ କଲ କରିବେ ଆଉ।
ହୋଉ ଠିକ୍ ଅଛି ଯେତେବେଳେ ଆପଣ ବି ଫ୍ରି ହେବେ ନହେଲେ ମତେ କଲ୍ କରିବେ ଆଉ।
ମେସେଜ କରିଦେବି କରିଦେବେ ଆପଣ ମ
ହୋଉ ହୋଉ ଠିକ
ଆଜ୍ଞା ରହିଲି ନମସ୍କାର।
ହଁ ନମସ୍କା